ଆଲୋ ଚୁତି
ହଁ, ଆଜ୍ଞା ଭଲ ଅଛି। ଆଉ ଆପଣ ଆପଣ ଙ୍କ ଘର ଲୋକ?
ହଁ ଆମର ସବୁ ଭଲ ଅଛନ୍ତି। ଆଜ୍ଞା, ପୁଅ, ଝିଅ ସବୁ ଭଲ ଅଛନ୍ତି। ଆଜ୍ଞା ସବୁ ଭଲ ସମସ୍ତ ଶାଶୁ ଶ୍ୱଶୁର ସମସ୍ତ ଭଲ ଅଛି।
ହଁ ମୁଁ ଆଜି ରବିବାର ତ ଅ ଟିକେ ଜଲ୍ଦି ଖାଇତେ ସରିଲା। ଟିଭିରେ ଚାଲିଥିଲା ରାମାୟଣ ମୁଁ ବସିକି ଦେଖୁଥିଲି ଆଉ।
ଠିକ୍ ଅଛି। ରାମାୟଣ ମୁଁ ଟିଭି ସିଏରେ ଦେଖେନି ଯେ। ଏ ମୋବାଇଲ୍ ୟୁଟ୍ୟୁବ୍ ରେ କେତବଳେ ସନ୍ଧ୍ୟା ଆଳୁ। ଏ ଭାଗବତ ଟିକେ ସନ୍ଧ୍ୟା ବେଳୁ ଶୁଣିଲେ ଭଲ ବୋଲି ଭାଗବତ ଟିକେ ଶୁଣେ। ଆଉ ଏ ପ୍ରବଚନ ଟିକେ ଶୁଣେ ଆଉ ସୁନ୍ଦରାକାଣ୍ଡଟିଏ ରାମାୟଣରେ କହୁଚନ୍ତି। ଏ।
ଓ ହୋ ଆଉ କଣ ସବୁ ରାମାୟଣ ସବୁ ଜାଣିଛନ୍ତି ଟିକେ କହିଲେ?
ମତେ କଣ ଆ ମୁଁ ଟିକେ ଭାଗବତ ଶୁଣେ ରାମାୟଣ ସତେ ସୁ ଣେ ତ ମୋତେ ରାମାୟଣ ତ ସେତେ ଜଣା ନାହିଁ। କିଛି କିଛି ଜଣ ଆପଣ ଯାଣିଥିବେ ବୋଇଲେ ଟିକେ। ଭାଗବତ ବୋଇଲେ ଟିକେ ମୁଁ ପଢେ। ବର୍ଷକୁ ସରାଏ ତା ଉପରେ କଣ ଟିକେ‌ ପଚାରିଲେ ଭାଗବତ ବୋଲି ଟିକେ ଜଣା।
ଭାଗବତ, ମୁଁ ତ ପଡିନି। ଆପଣ ଟିକେ କଣ ଟିକେ କହୁନାହାନ୍ତି ମୁଁ ଟିକେ ଜାଣିବା ଟିକେ ଭାଗବତ ବିଷୟରେ ଟିକେ।
ଭାଗବତର ଅଛି କୃଷ୍ଣଙ୍କର ସବୁ ବିଷୟରେ ଭାଗବତରେ ଅଛି। ଆପଣ କୋଉଡା ଶୁଣିବେ କି କହୁନାହାନ୍ତି ଭାଗବତ୍ ର କଣ ଶୁଣିବେ? କଣ କୃଷ୍ଣଙ୍କ ର କୋଉ ଲୀଳା କଣ ଶୁଣିବେ କଉ ନାହାନ୍ତି?
କୃଷ୍ଣଙ୍କର ଟିକେ ଯୋଉ ଅଛି ବାଲ୍ୟ ଲୀଳା ତା ଉପରେ ଟିକେ ବିସ୍ ଚିନ୍ତା କରି କହୁଥିଲି। ମୁଁ କିଛି ଜାଣିନି ତ।
ଅ ହଁ। ବାଲ୍ୟଲୀଳା ଭାଗବତ ରେ କେତେ ପୁରା ବୃଷ୍ଟି କରିଛି କଇଲେ ତ ସରିବନି। ସିଏ ଅସୀମ ଭଣ୍ଡାର କୃଷ୍ଣଙ୍କ ଚରିତ୍ର। ବାଲ୍ୟଲୀଳା ଉପରେ। କଣ କହିବି ଭଗବାନ ପୂତ୍ର ଯଶୋଦା ମା। ନାଇଁ କି ଯୋଉ ସେ ଦଧି ମନ୍ଥୁଥିଲେ ଦଧି ମନ୍ଥିବା ବେଳେ। କିଏ କୃଷ୍ଣ ଯାଇକି ଶୋଇଥିଲେ ଶୋଇଲା ବେଳେ ତାଙ୍କେରେ। ମା ତାଙ୍କ କୁ। ଦଧି ଭାଣ୍ଡି ଭାଙ୍ଗିଲା ପରେ ଖି ଚୁଲିରେ କ୍ଷୀର ବସେଇ ଦେଇଥିଲେ କ୍ଷୀର ବସ ଇ କିରି ଆସିଥିଲେ ଆସିଲା ପରେ କୃଷ୍ ତୁ ଉଠି ପଡିଲା ପରେ ତାପରେ କାନ୍ଦି କାନ୍ଦି ମାଙ୍କୁ। ସ୍ତନପାନ କରିବାକୁ ଆସିଲେ ଆସିଲା ପରେ‌। ତାଙ୍କ ମାଆଙ୍କ ନଜର ପଡିଲା। ଚୁଲିରେ କ୍ଷୀର ବସେଇ ଦେଇଛନ୍ତି ମୋ କ୍ଷୀର ଉତୁରି ପଇଚି। କୂଅ ପୁତ୍ରି କୃଷ୍ଣଙ୍କୁ ତାଙ୍କେ ସ୍ତନ ପାଳନ କଲା ସମୟରେ। କଣ ହେଇଛି ଚୁଲିରେ ମାପୁରୁ ଙ୍କୁ ତଳେ ପୁରା କଚାଡି ଦେଇ। ତାଙ୍କର ଚୁଲିରେ ଯାଇ କ୍ଷୀର ଗୁରା ତାଙ୍କ ନଜରଟା ପଇଲା ଏ ଏତେ କ୍ଷୀର ମୋର ନଷ୍ଟ ହୋଇଯିବ ବୋଲି ପଳେଇଲେ। ପଳେଇଲା ପରେ ଭଗବାନ ସେଇଠି କଣ କଲେ। ତମେ ମତେ ନୁ ତଳେ କଚାଡିକିରି ତମ ଚୁଲିର କ୍ଷୀରଟା। ତ ମୁଁ ବଡ ହେଲେ ମହାପ୍ରଭୁ ରାଗି ଯାଇ। ଏତେ ପୁରା ରାଗିଗଲେ ଯେ ଚୁଲି ତାଙ୍କର ଯୋଉ। ଗୁଟେ ଯୋଉ ବେଲୁଛୁତି ଗୁଟେ ଶିଳ ଗୁଡା ଧରିକିରି‌। ମାହାପୁରୁ ସାଙ୍ଗେ ଦହି ହାଣ୍ଡି ସମସ୍ତଙ୍କର ଭାଙ୍ଗିକିରି। ଭାଙ୍ଗିକି‌। ଚୁ ଚୁଲି ତଳେ ଗଡା ଗଡି ହେଇକିରି ମହାପ୍ରଭୁ ତାଙ୍କ ମା ଆସିଲା ବେଳକୁ। ଆଉ କିଛି ନାହାନ୍ତି ରାଗିକିରି ଦହି ହାଣ୍ଡି ମାନେ ତାଙ୍କ ମା ଦେଖିଲେ। ସେ ତ କଳା ଆଛୁ। କଳା ହେଇକିରି ସେ ଯୋଉ ଧଳାକୁ କଳା ମାଟିିକି‌। ଝୁଲିରେ ଗଡା ଗଡି ହେଇକି ମାହାପୁରୁ କଳା ଦିଶୁଛନ୍ତି। କଣ ଏଇଁତି ଅବସ୍ଥା ବୋଇଲେ ସେଇଠି ଭଗବାନ ତାପରେ କହିଲେ। ମୋର ତମର ଦହି ହାଣ୍ଡି ରେ ଚୁ ଚୁଲିରେ ତମ କ୍ଷୀର ବଡ ହେଲା। ତାପରେ ଯୋଶୋଦା ମା ହାତ ଯୋଡିିକି କହିଲେ ଭଗବାନ ଜାଣେ ଭୁଲ ହେଲା କହିଲେ। କହିଲି ଏଇଟା ଗୋଟେ କୃଷ୍ଣଙ୍କ ଚରିତ୍ର ବାଲ୍ୟ ଲୀଳାରେ। ଏଇଟା କମ ବୟସରୁ ଚରିତ୍ର। ଆଉରି କେତେ ଅସୁର ମାରିଚତି ବକାସୁର, ଅଘାସୁର। ପୁତନାସୁର କେତେ ପ୍ରକାର ଅସୁର ମାରିଚୁ ଧେନୁକାସୁର। ତାଡକାସୁର ଇଏ ତ ଏତେ ଅସୁରକୁ ମାରିଛନ୍ତି ଯେ ଗୋଟେ ଗୋଟେ ଷ୍ଟୋରି ସେତ କହିଲେ ସରିବନି। ଆପଣଙ୍କୁ ଗୋଟେ ଛୋଟିଆରେ ଷ୍ଟୋରିଟା କହିଦେଲି ଆଉ। ଆଉ କଣ ଜାଣିଛନ୍ତି ଆପଣ ରାମାୟଣ ବିଷୟରେ ଟିକେ କୁହନ୍ତୁ?
ରାମାୟଣ ବିଷୟରେ ମୁଁ ଯାହା ଏଇ ମୋବାଇଲ୍ ରୁ ଟିଭିରୁ ଟିକେ ଦେଖେ। ରାମାୟଣରେ ରାମଙ୍କ କଥା ଦେଶ ଭକ୍ତି ଏ ଆମ୍ ଦେଶକୁ କେମ୍ତି ରକ୍ଷା କରିବା କେମ୍ଦିଆ ରାମ ରାଜ୍ୟ ସୃଷ୍ଟି କରିବା ଆଜି ଆମ ଦେଶ ବହୁତୁ ବଢିଆ। ଚାଲିଛି ଏମିତି ରାମଙ୍କ ରାଜ୍ୟ ପାଇଁ ହେଲେ। ଦେଶ ଭାରି ସୁନ୍ଦର ସୁସ୍ଥ ମଜବୁତ ଯିବ ଲୋକମାନଙ୍କୁ ଆଧ୍ୟାତ୍ମିକର ଟିକେ ଜ୍ଞାନ ହେଲା। ଦରକାର ଲୋକମାନେ ଆମିକ ରାସ୍ତାକୁ ଆଇବା ଦରକାର। ଏବଂ ପଢାପଢି କର୍ମ ଜୀବନ ସହ ଆଧ୍ୟାତ୍ମିକ ବିଭବା ଦରକାର। ଆଜି ଦେଖିବେ ବହୁତ ସାରା ହିଂସା ମାଡଗୋଳ ହଉଛି। ଏ ସବୁ ଆଧ୍ୟାତ୍ମିକ ଜିନିଷ ନ ଜାଣିବାକୁ ରାମାୟଣ, ମହାଭାରତ କେହି ପଡୁନାହାନ୍ତି। ଆଉ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ସବୁ ଚାଲି ଥାଉଛି। ଆମେ ଯଦି ଲୋକମାନଙ୍କୁ ଆଧ୍ୟାତ୍ମିକ ରାସ୍ତାରେ ଯିବା, ଭଲ କଥା କହିବା, ଭଲ ଖାଦ୍ୟ ଖାଇବା। ଭଲ ଜିନିଷ ଅ ପିନ୍ଧିବା। ଆଉ ନିଜ ପାଇଁ ନିଜକୁ ଭଲ ପାଇବା। ଲୋକ ଗରିବକୁ ସାହାଯ୍ୟ କରିବା। ମୁ ଆଉ ସୁସ୍ଥ ଜୀବନ ଏକ ଭଲ ଜିନିଷ ଚାଲିଲେ ଆମେ ବହୁତ ସୁନ୍ଦର ହବା। ଆଉ ମୁଁ ସବୁଦିନ ଦେଖେ ୟୁଟ୍ୟୁବରେ ଆ ରାମାୟଣ ରାମାୟଣ କେତେ ସିରିଏଲ ଦେଖିଛି କିନ୍ତୁ ରାମାୟଣ ଉପରେ ବହୁତ ବଢିଆ ଜିନିଷ ଏଇଟା। ଆଉ ମହାଭାରତ ଦୀର୍ଘ ଦି ତ ଦେଖିଥିଲି ତାପରେ ଏତେ ଆଉ ମୁଁ ଆମରେ ଦେଖେନା କିନ୍ତୁ ରାମାୟଣ ଟିକେ ମତେ ଟିକେ ପ୍ରିୟ। ଭାଗବତ କହୁ, ଉଁ ଭାଗବତ ଟୁଙ୍ଗିରେ ଲାଗିଲେ ଟିକଏ ଶୁଣେ। ଆଉ ଭାଗବତ କଥା ଚାଲିଥାଏ ଦିଘ ଅ ପାଞ୍ଚ ଟୁ ଦୀର୍ଘ ସାତ ଦିନ ଯାଏ। ତ ସେଇଠି ଟିକେ ଶୁଣେ। ଆଉ ଏକ ଦିନିଆ ଭାବରେ କଥା ବି ଚାଲିଥାଏ। ମୋର ଦିବ୍ୟ ପଣ୍ଡିତ, ଜ୍ଞାନୀ, ଗୁଣୀ, ସାଧୁ, ସନ୍ତ ମାନେ ଆସନ୍ତି। ଗାନ୍ତି ଏଇଟା ସନାତନ ଧର୍ମ ହିନ୍ଦୁ ଧର୍ମର ଗୋଟେ ବଡ ପରମ୍ପରା ପ୍ରତିଷ୍ଠା ଆନନ୍ଦ ସୁଖମୟ ଜୀବନ ଚାଲିଛି ଏମିତି ଆଉ। ଆପଣ ସବୁ କୋଉ କୋଉ ମନ୍ଦିର ସବୁ ଯାଆନ୍ତି?
ଆମର ଏଇ ପାଖରେ ଗୋଟେ ଶିବ ମନ୍ଦିର ଅଛନ୍ତି। ତାପରେ ଏଇଠୁ ଦି କିଲୋମିଟର ଗଲେ ସେ ଗୁଟେ ଶନି ମନ୍ଦିର ଅଛନ୍ତି, ସେ ଶନି ମନ୍ଦିର ହେତିରେ ଜଗର ଜଗନ୍ନାଥ ମହାପୁରୁ ଅଚତି ହନୁମାନ ଅଚତି ଗଣେଶ ମନ୍ଦିର ଅଚ ତି ଆଉ ଗୁଟେ ମଙ୍ଗଳା ମନ୍ଦିର ସେଠି ଅଚତି। ଶନି ମନ୍ଦିର ଆଉ ଆମ ଘର ପାଖରେ ଏବେ ନୂଆରେ ଆଉ ଗୁଟେ ଶନି ମନ୍ଦିର ବସିଚନ୍ତି ଆମେ ସେ ଶନି ମନ୍ଦିର ଯାଉଚି। ପାଖରେ ହେଲାଣି ତ ଆଜ୍ଞା ଆଉ ମିଶିକି ଶନି ମନ୍ଦିର ଟାକୁ ଯାଉ ଶନିବାର ଦିନ ସେ ଶନି ମନ୍ଦିର ଟିକେ ଦୂର ହେଇଯାଉଚି ତ। ଯଉଠି ହେଲେ ଭଗବାନଙ୍କୁ ଦର୍ଶନ କରିବା କଥା। ଆଉ ଫୁଲ ସବୁ ତୁଳିକି, ବାଡିରୁ ଫୁଲ ଆମର ବେଶୀ ବାହାରେ। ପ୍ରାୟ ଅପରାଜିତା ଫୁଲ ଶନି ମହାପୁରୁଙ୍କର ପୁରା ପ୍ରିୟ ଅପରାଜିତା ଫୁଲ ଆଉ ସେଠି ରାଶି ତେଲ କଳା ସଳିତା ଆଉ ଲୁହା କଣ୍ଟା ଆରେ ରାଶି ସବୁ ଦୀପଳି ଗୁଟେ ତିଆରି କରୁ ରାଶି ଲ ହେ ଶନି ମନ୍ଦିରରେ ଭୋଗ କରାଯାଏ ରାଶି ଲଡୁ ଆଉ ବୁନ୍ଦି ଟାଇପର ସେଇ ଲଡୁ କଦଳୀ ସବୁ ଦୀପ ଧରିକିରି ପୂଜା କରୁ। ସେଠି ମନ୍ଦିର ଚାରିପଟେ ଦୀପ ଲଗେଇ ଧରି ଶନିବାର ଦିନ ଆସୁ ଆଉ ଆମେ ପ୍ରାୟ ଶନିବାର ଦିନ ଶନି ମନ୍ଦିରୁ ଆଜ୍ଞା ଯାଆନ୍ତି। ଆଉ ମିଶିକିରି ଯାଉସନ୍ତି ମନ୍ଦିର।
ହ
ଆଉ ଏ ପାଖାପାଖି ସବୁ ମନ୍ଦିର ଅଛତି ଶିବ ମନ୍ଦିରରେ ଆମ ଘର ପାଖରେ ଅଛତି। କେବେ ଯାଉ ଏଜଉ ସୋମବାର ଦିନ ଯାଉ ଆଉ ଜଗନ୍ନାଥ ମନ୍ଦିର ଇ ଆଗର ଯେତିକି ଆମର ଏଠି ପ୍ରାୟ କେତେ ମନ୍ଦିର ଅଛତି। ଆପଣ କେତେବେଳେ ଆସନ୍ତୁ ଆସିଲେ ସବୁ ମନ୍ଦିର ବୁଲେଇି ଦେଖେଇଦେବି। ଆପଣଙ୍କୁ ହେଲେ ଟିକେ ଆଧ୍ୟାତ୍ମିକ ଲାଇନରେ ଏତେ ଇଚ୍ଛା କଥାବାର୍ତ୍ତାରୁ ଜଣା ପଡୁଛି। ଆଉ ଏଇ କଥା ଆଧ୍ୟାତ୍ମିକ କଥା ହେଲେ ଟିକେ ଭଲ ଆଉ। ଆଧ୍ୟାତ୍ମିକ ହେଲେ ଆପଣଙ୍କୁ ଆସନ୍ତୁ ବୁଲିଲେ ସବୁ ଆମର ଏଠି ଦେଖେଇଦେବି। ଜଗନ୍ନାଥ ମନ୍ଦିର ରାଧାକୃଷ୍ଣ ମନ୍ଦିର ଶନି ମନ୍ଦିର ଆମ ଘର ପାଖରେ ମଙ୍ଗଳା ମନ୍ଦିର ଅଛନ୍ତି। ଆମେ ପୁରା ପୂଜା କରୁ ମଙ୍ଗଳା ମନ୍ଦିର। କେତେ ଆମେ ଫୁଲ ଗଛ ଲଗେଇଚୁ ଆପଣ ଦେଖିବେ ଆସିଲେ। ପ୍ରାୟ ସକାଳୁ ଗୁଟେ ଅଧଘଣ୍ଟାଟେ ଲାଗୁଚି ଫୁଲ ତୁଳିବାକୁ। ଶାରି ପାଞ୍ଚ ଛଅ ପ୍ରକାର ମନ୍ଦାର ଫୁଲ ଟଗର ଫୁଲ ଦି ତିନି ପ୍ରକାର ଅପରାଜିତା ଫୁଲ ଦି ପ୍ରକାର ୁ ଆଉ ବି ରଙ୍ଗୀନ ଫୁଲ ଆପଣ ଦେଖିଲେ ଖୁସି ହେଇଯିବେ। ଲୁକର ବାରିଜେ ଗୁଟେ ଫୁଲ ଗଛ ମିଳୁନି ଭଗବାନଙ୍କ ଦୟାରୁ ଆମର ଏଠି କେତେ ପ୍ରକାର ଫୁଲ ଅଛି। ଠାକୁରଙ୍କୁ ତୁଳୁଚୁ ମାଳ କରିକି ଦଉଚୁ
ହଁ
ସବୁଦିନ ସମୟ ନହେଲେ ପୁରା ଦଣ୍ଡ ନାଚ ସମୟରେ ଭଗବାନଙ୍କ ଦୟାରୁ ମୁଁ ସବୁଦିନ ଗୁଟେ ବଡ ବଡ ମାଳ କରିକି ଦିଏ ମନ୍ଦାର ମାଳ।
ହୁଁ ଆମେ ବି ଇ ଇ ଏ ଫୁଲ ସକାଳେ ତୁଳିକି ତାକୁ ମାଳ କରିକି ମନ୍ଦିରେ ଦଉ। ଆଉ ବହୁତ ସାରା ଏମତି ଠାକୁରାଣୀ ମନ୍ଦିର ଆ ଆପଣ ମନ୍ଦିର ଜଗନ୍ନାଥ ମନ୍ଦିର ଯାଉ ମୁଁ ପତିତପାବନ ମନ୍ଦିର ଯାଏ ଦଧିବାମନ ମନ୍ଦିର ଯାଏ। ଆଉ ବ ବଡଦଉ ଲୋକ ମଧ୍ୟ ଯାଏ। ଆମର ରଜା ସମୟର ମନ୍ଦିର ସବୁ ପୁରାଣ ପୁରୁଣା ବରଣ ଖାନ୍ତି ବରଣ ମନ୍ଦିରର କବାଟ ବଣଡ ଲୁହା କବାଟ। ବିଶାଳ ବିଶାଳ କାନ୍ନ୍ତି ଅଛି ରଜ ନମର ସେଠି ଯାଇ ବେଳେ ବେଳେ ଜଗନ୍ନାଥଙ୍କ ପାଖରେ ବସିଥାଏ ଶାନ୍ତି ଲାଗେ। ମନ୍ଦିର ଟିକେ ଢୋଲ ଟିକେ କୀର୍ତନ ଟିକେ। ଶଙ୍କ ପ ଯାୟ ଉ ଶଙ୍ଖ କୀର୍ତ୍ତନ କଲେ ଟିକେ ମନକୁ ଭଲ ଲାଗେ। ଦ ସଧ୍ୟ ଜବନ ଚା ବଡ଼ାପ ଚାଲ। ଏମିତି ଆଉ ମୁଁ ବି ବହୁତ ସାରା ମନ୍ଦିର ଯାଏ ହନୁମାନ ମନ୍ଦିର ବି ଯାଏ। ବେଳେ ବେଳେ ହଉ ଆଜ୍ଞା ମୋ ଟିକେ ଛୋ ଗୋଟ କାମ ଆସିଲା ମୁଁ ଆପଣ ସହ କାଲି କଥା ଥା ହେବି ହଉ ଆଜ୍ଞା ହଉ ରଖୁଛି।